ହାଲୋ।
ହାଲୋ। ଶୁଭ ସକାଳ ଶୁଭ ସକାଳ କଣ କରୁଥିଲେ?
ଏ ଭାଇ ସକାଳୁ ଉଠିକି ଟିକେ ଆଁ ନିତ୍ୟକର୍ମ ସାରିକି ଖାଇକି ପିଇକିନା ଏବସିି ପାଠ ପଢ଼ୁଥିଲି ତାପରେ ଦେଖିଲି ଭାଇଙ୍କ କଲ୍ ଆଇଲା
ହଁ‌।
ତାପରେ ମୁକଇଲି ଟିକେ ଯାଉ ଯାହାହଉ ଭାଇ କେତେଦିନି ପରେ ମନେ ପକେଇଲେ ଯାଉଚି ଟିକେ କଥା ହେଇଯାଏ ତାପରେ ପାଠ ପଢିବି ଆଉ।
ତମ ସେଆଡ଼େ ବର୍ଷା ଆଜିକା ହେଇଥିଲାନା ହେଇନି?
ଭାଇ କୁହନ୍ତୁନି ବର୍ଷା ଆମ ଏଇଆଡ଼େ ହେଇଚି ଆଜି ଆଉ। ତମ ସିଆଡ଼େ ହେଇଚି?
ହଁ ଆମର ଏଆରେ ଟିକେ ଟିକେ ହେଇକି ପଳେଇଯିବି ଆଉ‌।
ଆମ ଏଇଆଡ଼େ ବର୍ଷାପ ଟିକେ ଅଧିକା ମାତ୍ରାରେରେ ହେଇଚି ଆଉ ସକାଳୁ ଟିକେ ବିଲ ବାରିକି ଅନେଇଲା ବେଳକୁ ସବୁ ପାଣି ଟିକେ ବହୁତ୍ ମାତ୍ରାରେ ଫୁଲ୍ ଅଛିବି ଗାଡ଼ିଆ ବିଲ ସବୁ ଟିକେ ପାଣି ହେଇଚି। ଆଉ ତୁମେ ଭାଇ ସକାଳୁ ଏବେ କଣ କରୁଛ?
ମୁଁ ସକାଳେ ଦାନ୍ତ ଘଷିଘଷି ବୁଲେ ମୁଁ ଯେତେ ଅଳସୁଆ ବକ୍ତି ଟିକେ ଟିକେ ଲେଟେରେ ଡେରିରେ ଉଠିଲି ବୁଝିଲେ ନଅଟା ଖଣ୍ଟା ବେଳକୁ ଉଠଥିଲୁ ତାପରେ ଯାଇକି ଫୋନ୍ ଟିକେ ଦେଖେଇକି ହେଇଗଲାଣି ଦଶଟା ଦଶଟା ବେଳେ ଉଠିଲୁ ଦାନ୍ତ ଘଷିବା ପାଇଁ ବସିବା ବାହାର
ଆଜି କେମିତି ଭାଇ ସକାଳୁ ମୋକଥା ମନେ ପଡ଼ିଯାଇଛି?
ଆଉ ମୁଁ ଏକାନ୍ତର ବସିଛିି ମୁଁ କହିଲି ଏଟା ବନ୍ଧୁମୁ ତମକୁ ସେ ଲଗେଇଦିଏ କ କଣ କରୁ ସ ଦେହ ତମରତ କିଛି ଦିନି ତଳେ ଖରାପ୍ ଥିଲା। ମୁଁ ସେଥିପାଇଁ ଟିକେ ଆଉଥରେ ମନେ ପଡ଼ିଗଲା ମୁସେଥିପାଇଁ କଲ୍ କରିଦେଲି ଆଉ। ତମ ଦେହ ସୁସ୍ଥ ଏବେ ଲାଗୁଚିନା ସୁସ୍ଥ ଲାଗୁନି?
ଆଉ ଏବେତ ମତେ ବହୁତ୍ ସୁସ୍ଥ ଲାଗୁଚି କାରଣ ମୁଁ ଆଗ ଅପେକ୍ଷା ଏବେ ଟିକେ ମଦେହର ବହୁତ୍ ଯତ୍ନ ନେଉଛି। ଏ ଖିଆ ପିଆ ଠିକିସେ କରୁନଥିଲି ଏବେ ଟିକେ ଖାଇବା ପିଇବା ଠିକ୍ ସେ କରୁଚି ତାସହିତ ପାଠ ପଢୁଛି। ସବୁ ବୁଝି ମାନେ ମାନେ ସବୁ ଯତ୍ନ ନଉଛି ମୋ ଦେହପା ପାଠ ପଢା। ହଉ ଠିକ୍ ସେ ଠିକ୍ ଠାକ୍ ଅଛି ଏବେ ଆଉ ତୁମର ଭାଇ
ମରତ ଭଲ ଅଛି ତମେ ଯଦି ଚୁନା ମା ଛ ଅରିକା ଧରିକି ତମ ଭାଇାଇରାଙ୍କୁ କୁଅ ଦେବେ ଖାଇବେ ଭିଟା ଶକ୍ତି ହଉ।
ହଉ ଭାଇ ଆମ ଆମର ବଡ଼ ନଈ ଅ ସେଠିବି ବଡ ନାହିଁ ହେଲା ଆମର ସବୁବେଳେ ବାର ଦେଖି ବେଳେ ବେଳେ ଜାଲ ବୋହୁଛି। ଚୁନା ମାଛ ମଧ୍ୟ ଏଇଠୁ ଆସେ ଆଉ ଏମିତି କୋଉଠି ଖୋଜିଲେ ମିଳୁନି ଆଉ ପ୍ରାୟ ଟାଇମ୍ ପ୍ରାୟ ସମୟ ମିଳୁନି ଏଇ ପାଖରେ ଆମର ଜାଲ ଫାଲ ବସେଇକି ଭାଇମାନେ ଆଣନ୍ତି ଆମେ କେ ତେଳେ ଖାଉ ମିଶିକି ସମସ୍ତେ ସବୁବେଳେ ହଁ ବେଳେ ବେଳେ ଆଉ ଆଉ ମୁଁ ଭାଇ ଶୁଣେ
ନାଇଁ।
ବରଫ ମାଛ ଖାଇଲେ ଦେହଟା ବହୁତ ପଚା ଶଡା ମାଛ ଖାଇଲେ ଦେହ ଖରାପ ହ ଗୋଟେ ଜିନିଷ ମାନେ ହେଟା କଣ ଷ୍ଟ୍ରକ୍ ହେଇ ରଇଲ ନା ସଜାନୁଅ ହେଟା ଯାଇଁ କଇଲା ବଳିଆ ପଚା ବାସି ଆମେ ଦି ତିି ଦିନ ର ଦିନିଷ ଖାଇଲେ ଦେହଟା ଆମର ଖରାପ ହବ ନା ନାଇଁ?
ହୁଁ ହୁଁ।
ଆଉ ଭାଇ ତୁ କଣ ପଢାପୁଢି କେମିତି ଚାଲିଚି?
ପଢାପଢି ତ ଆଉ ଚାଲିନି ସେଇ ଦେଢ଼ ଦି ଦେଢ଼ ମାସେ ହବ ଖଣ୍ଡେ କି ଗାଁରେ ବୁଲୁଚୁ ସେମିତି ଗୋଟେ ଦିନ ବି ପଡ଼ିନି। ତାପରେ ଏବେ ତ ମୁଁ ଭାବିଚି ପଳେଇ ବୋଲି ଭାବିଥିଲି ଏବଂ ଗୋଟେ କେମିତି କାମ ଜୋ ଗୁ ମୁଁ ଯାଇପାଇଲିନି ମୁଁ ଭାବୁଚି କାଲି ପଳେଇବି ବୁଝିଲେ।
ଭବିଷ୍ୟତରେ ଆପଣ ଲେକଚର ହେବେ ମୁଁ ଶୁଣିବାକୁ ପାଇଚି ଗୋଟେ ଶ-ଶିକ୍ଷକ ହେବେ ନହେଲେ।
ହଁ ଦେଖିଆ କଣ ହେଇଯାଏ ଭୁଲ ରେ ଯିଆଡେ ମୁଣ୍ଡୁକୁ ପଶିବ ସିଆଡେ ପଶିଯିବା ଆଉ।
ଆପଣ ଆଉ ଚାଷ ବାସ କଥା କିଛି ଭାବୁଚନ୍ତି ନା ଭାବୁନାହାନ୍ତି?
ଚାଷ ତ ଦେଖନ୍ତୁ ଯାହା ହଉ ଏବେ କିଛି ଦିନ ବର୍ଷା ହଉଚି ଚାଷୀ ଲୋକମାନଙ୍କ ପାଇଁ ଭଲ। ନହେଲେ ମରୁଡ଼ି ହେରିକା ବି ପଡିଯାଇଥାନ୍ତା ଧାନ ଚାଷ ହେବାରେ ବହୁତୁ ଅସୁବିଧା ହେଇଥାନ୍ତା ବୁଝିଲେ। ବିଲ ବି ପଡିଆ ପଡିଥାନ୍ତା ଯାହା ହଉ ଟିକେ ବର୍ଷା ଦୋଶୁରୁ ସ୍ନାନ ପୂର୍ଣ୍ଣିମାର ତ ସେ ହେଉ ବର୍ଷା ହେରିବା ପାଇଁକା ହୁଏ ମାନେ ଜାଣିଥିବେ ମାନେ ବର୍ଷା ହେରିକା ସ୍ନାନ ପୁନେଇଁ ରେ ପୂଜା ହୁଏ ବର୍ଷା ହେରିକା ହବ ଯେମିତି ଶସ୍ୟ ଭଲ ଉପାଦାନ ହବ ସେଥିପାଇଁ ପୂଜା ଟା ହୁଏ ଯାହା ହଉ ଭଗବାନଙ୍କ କୃପା ରୁ ଟିକେ ବର୍ଷା ହେରିଆ କରିଦେଲେ ଚାଷୀ ମାନଙ୍କୁ କଷ୍ଟରୁ ମାନେ ବହୁତୁ ଅସୁବିଧା ରୁ ଭା
ହଁ ହଁ ହଁ ଭାଇ ବୁଝିଲି ଆଉ କଣ କଉଚନ୍ତି ଭାଇ?
ତମ ସାଙ୍ଗ ବାଆଘର ହେଇିକି ଆଜି ଅଛି କୋଉଠି କି?
ହଁ ଭାଇ ଆଜି ଗୋଟେ ମୋର ସାଙ୍ଗ ବାହାଘର ଅଛି ଛତିଆରେ। ସେ ତାର ଟିକେ ଭଲପାଇ ବାଆହଉଚି ସାଙ୍ଗ ଯେହେତୁ ଗୋଟେ ଅ ତିର ପ୍ରିୟର ସାଙ୍ଗ ଆସିକି ମତେ କହି କି ଆସିଥିଲା କି ସାଙ୍ଗ ଯେମିତି ଯାହା ହଉ ମୋ ବାହାଘରକୁ ଯିବୁ ଭାବୁଚି ମୋର ଆଉ ଘର ପା ଥିରେ ଆଉ ଜଣେ ସାଙ୍ଗ ଅଛି ଆଉ ଜଣେ ସାଙ୍ଗ ଅଛି ଆମେ ତିନି ଜଣ ସାଙ୍ଗ ମିଶିକି ସନ୍ଧ୍ୟା ବେଳୁକୁ ଯିବୁ ବା ତା ବାହାଘରେ ଟିକେ ଉପସ୍ଥିତ ନହେଲେ ହବ କଣ? ଯେତେ ଯାହା ହେଲେ ସାଙ୍ଗ ନା ବନ୍ଧୁ। ଉପହାର ଭାବୁଚୁ ଗୋଟେ କଣ ରୂପାର ଗୋଟେ ଗୋଡ ଝୁଣ୍ ମୁଦି। ନହେଲେ ଆଉ କଣ ଗୋଟେ ଭଲ ଜିନିଷ ସବୁ ସାଙ୍ଗମାନେ ମିଶିକି କଥା ହେଇକି କଣ ନବୁ ଆଉ ଏଇଆ ଭାବୁଥିଲି ଆଉ। ଭାଇ ତାର ମୂଲ୍ୟ ଜାଣିନାହିଁ ଦୋକାନ ବାଲାଙ୍କୁ ପଚାରିଲେ ଜଣା ପଡିବ କଣ କେତେ ମୂଲ୍ୟ ରହିବ ଆଉ ଏଇ
ସେଇଠିକି ଦେଇଦେବେ ନେଇକି।
ହଁ ଭାଇ ଆମେ ଭାବୁଚୁ ସେଇଠିକି ଏକାଥରେ କିଣିକି ସେଇ ପାଖୁକୁ ପଳେଇବୁ ଆଉ ଭାବୁଚୁ କାଇଁ ପୁଣି ଏବେ ଠୁ କିଣିବୁ ଥରେ ଯିବୁ ସେଇଠି ଏକାଥରେ କିଣିକି ଇଏ କରିବୁ ଆଉ କଣ ଭାଇ ଚା ଫା ଆପଣ ପିଇବାକୁ ଭଲ ପାଆନ୍ତି ନା ଭଲ ପାନ୍ତିନି
ମୁଁ ଯେ ନା ମୁଁ ଚା ତୁଟା ମାନେ କଇବାକୁ ଗଲେ ତା ଆଦୌ ମୁଁ ପିଏ ନାଇଁ କାରଣ ମତେ ଚା ରେ କୌଣସି ରୁଚି ନଥାଏ। ସେଥିପାଇଁ ମୁଁ ପିନା କେବେ ମୁଁ ବହୁତୁ କିଏ ମାନେ କେବେ ବର୍ଷା ଦିନ ହେଇଯାଇ ଥବ କିଏ କରିଦେଇଥବ ଜାଚିଲେ ମୋର ଇ ଛା ଯଦି ଥିବ ପିଏ ନହେଲେ ଏତେ ପସନ୍ଦ କରେନା ପିଇବାକୁ କଣ ତମେ ପିଅ
ହଁ ଭାଇ ମୁଁ ଚା ପିଏ ମତେ ଟିକେ ଅମୁଲ ଚା ବହୁତୁ ଭଲ ଲାଗେ ଟିକେ ଅଦା ଗୋଲମରିଚ ପକେଇ ହେଇଥିଲେ ଟିକେ ବର୍ଷା ପାଗ ହେଇଥିବ ଟିକେ ଭଲ ଲାଗେ ପିଇବାକୁ ନହେଲେ ଏମିତି ଏ ଖରା ଦି ଇଏ ରେ ମତେ ଇଚ୍ଛା ହୁଏନା ପିଇବା ପାଇଁ। ଏଇଆ ସବୁ ଆଉ ଆଉ ଭାଇ ତମୁକୁ ପଖାଳ ଭଲ ଲାଗେ ନା ଭଲ ଲାଗେନି?
କଣ ପଖାଳ ମତେ ପସନ୍ଦ ଖରାଦିନେ ମୁଁ ତ କଇବାକୁ ଗଲେ ଏ ସତୁ ସତୁରି ନବେ ନବେ ଭାଗେ ଯାକେ ଦିନ ପଖାଳ ଖାଏ ଦଶ ଭାଗେ ତତଲା ହେରିକା ଖାଏ ବୁଝିଲେ। ହୁଁ ଏମତି ଚାଲିଛି ଆଉ ତମେ ପଖାଳ ହେରିକା ତମ ପଖଳ ହେଲେ କଣ ପଖାଳକୁ କୋଉଟ ନଗେଇଖିଆ ହେଲେ ତମକୁ ସ୍ୱାଦ ଲାଗେ।
ଭାଇ ବିଶ୍ୱାସ କରିବେନି ମତେ ପଖାଳ ସାଙ୍ଗରେ ଚୁଙ୍ଗୁଡି ଭଜାର ନହେଲେ ଚୁଙ୍ଗୁଡି ଛେଚା ଆଉ ଆଳୁ ଭଜା ଆଳୁ ଚକଡ଼ା ମିକ୍ସଚର ଛେଚା ଏଇ ସବୁ ଖାଦ୍ୟ ହେଲେ ଟିକେ ପଖାଳ ସାଙ୍ଗରେ ବହୁତ ଭଲ ଲାଗେ ଖାଇବା ପାଇଁ ଆମର ଯୋଉ କହୁନଥିଲି ଆମର ଘର ପାଖରେ ନଈ ଅଛି।
ହୁଁ ହୁଁ।
କି ଆମ ନଈରୁ ଜାଲ ବସା ହେଇକି ଆସେ ଆମର ଚୁଙ୍ଗୁଡି ମାଛ ଆସେ ହେଲା ତାପରେ ଆମେ ଭଜା ହବ। ଗରମ ଗରମ ଛେ ଛେଚା ଲଗେଇ ପଖାଳ ଖାଉ।
ହଁ ତମ ଆଡେ ବିରୁପା ନଈଟା ଯାଇଛି ସେପଟେ ମୋତେ ଏତିକି ଏତିକି ଲାଗୁଛି ମୁଁ ବୁଲିବାକୁ ଯାଇଥିଲି। ତମର ସେ ବିରୁପା ନଦୀର ନାହୁନା।
ହଁ ଆମର ଏପଟେ ବିରୁପା ଆଉ ତମ ସେପଟେ ଭାଇ କୋଉ ନଦୀ ଯାଇ ବହି
ଆମର ଗେଙ୍ଗୁଟୀ ନଦୀ।
ଏ ଭାଇ ସେରେ ଗେଙ୍ଗୁଟି ନଦୀ ନା ନାଳଟେ ଛୋଟ ନାଳ ଟାଇପ ର ଦେଖାଯାଏ ଯୋଉ ଦଳମଳ ସବୁ ଆ ଜାମ ହେଇଯାଏ।
ହଁ ସେ ପାଣି ଦୋଶୁରୁ ଟିକେ କମ ଦୁଶେ ଆମକୁ ସେମତି ଟିକେ ଦେଖା ହୁଏ ସେଠି ଆମେ କିନ୍ତୁ ଆମେ ଗାଧୋଇବା କୁ ବହୁତ ଅସୁବିଧା ଅ ସମ୍ମୁଖୀନ ହଉ। ଯାହାଫଳ ସେଠି ବି ଗାଧୋଇଲେ ଦେହ କୁଣ୍ଡେଇ ହେରିକା ହୁଏ ଯାହା ଫଳରେ ଆମକୁ ଚିକିତ୍ସା କରିବା ପାଇଁ ବହୁତ ମେଡିକାଲ ଯିବାକୁ ପଡେ ସେଥିପାଇଁ ଆମେ ନଈରୁ ବଞ୍ଚି ରଉଛୁ।
ଭାଇ ତମେ ଟିକେ ଏଇ ବିଷୟରେ ଟିକେ ତମର ସେଠି କିଛି ବ୍ଲକ ଫ୍ଲକ ସେପଟ ସାଇଟରେ ଯୋଉମାନେ କାମ ଫାମ କରୁଥିବେ ପାଣିର ସୁବିଧା କେମତି ଆପଣ ମାନ ତମ ମାନଙ୍କୁ ଯୋଗେଇବେ ତମ ଯୋଉ ପ ସରପଞ୍ଚ ନହେଲେ ଏମେଲେ ଫେମେଲ ଙ୍କୁ ଟିକେ କୁହ କି ଆମର ପାଣିର ସମ୍ମୁଖୀନ ଖିନ ହଉଛି ଆମ ପାଇଁ କିଛି ସୁବିଧା କରାଅ।
ହୁଁ ହୁଁ। ସେଇଟା ତ ଠିକ କଥା କହୁଛନ୍ତି ମୁଁ ଏ ବିଷୟରେ ହୁଁ ହୁଁ ବିଚାର କରିବି। ତାପରେ ଆମେ ହୁଁଁ ହୁଁ ମୁଖ୍ୟ ମାନେ ମୁଖ୍ୟ ମନ୍ତ୍ରୀ ଯୋଉ ବିଧାୟକ ମାନଙ୍କୁ ଜଣେଇବୁ। ହେଁ ହେଁ ହଁ ହଁ ଆମେ ହଁ ହଁ ହଁ। ହଁ ହଁ ଠିକ ଠିକ ତାପରେ ତମେ ତ ଏବେ ଗଲା ବର୍ଷା ଦିନ ଏବେ ତମେ ଘରେ ଛୋଟ ପିଲା ହେରିଆ ସ୍କୁଲ ହେରିଆ କଣ ଯାଉଛନ୍ତି କୁଆଡେ ସେମିତି କଣ ବର୍ଷାର ସମ୍ମୁଖୀନ ହଉଛନ୍ତି ଅସୁବିଧାରେ
ହଁ ଭାଇ ଏବେ ଟିକେ କଣ ହେଇଛି କି ଆମ ଘର ପାଖକୁ ଟିକେ ଯୋଉ ଶୁ ସେଇ ସ୍କୁଲର ଗୋଟେ ଗାଡି ଆସେ ଛୁଆ ଯିବା ପାଇଁ ହେଲା ତ ଏବେ ଆସୁନାହି ବ ମାନେ ଗଡିକି ଆସୁନି ଗାଁ ଭିତରୁ ସେ ବନ୍ଧ ଉପରେ ରହୁଛି ତ ତାଙ୍କ ଙ୍କୁ ଆମ ଛୁଆଙ୍କ ଯିବା ପାଇଁ ଅସୁବିଧା କିଛି ନାହିଁ ବହୁତ ସୁବିଧା ଅଛି କିନ୍ତୁ ସେମାନଙ୍କୁ ଟିକେ ବନ୍ଧ ପର୍ଯ୍ୟନ୍ତ ଯିବାକୁ ପଡିବ ସେଇ ଯାକେ ଗଲେ ସେ ଗାଡିରେ ବସି ପଳେଇବ ବୋହୁତ ସୁବିଧା ଆଉ ଗାଁ ଛୁଆ ଯଉ ଯାଉଛନ୍ତି ଟିକେ ବର୍ଷାରେ ଓଧା ହେଇକି ଛତା ନେଇକି ଗଲା ବେଳକୁ ତାଙ୍କୁ ଟିକେ ଅସୁବିଧା ହଉଛି ଆଉ।
ହଁ।
ଆଉ ଭାଇ କେବେ ଆସିବେ?
ହୁଁ ଗାଁ ରେ ତ ମୁଁ ଏବେ ଅଛି ଆଉ ବାହାରକୁ ଆମେ କାଲି ଭାବିଛୁ ପଳେଇବୁ ବୁଝିଲେ। ମୁଁ ଭାବିଛି ଦେଖିବା କଣ ହଉଛି କାଲି ସକାଳୁ ନ ନଅ ବର୍ଷା ହେଲେ ମୁଁ ଯାଇପାରିବି। ଆମର ତାପରେ ତ ଯେତେ ଡେରିରେ ଗଲେ କିଛି ଅସୁବିଧା ନାହିଁ ଆମର ଟ୍ରେନିଂ ର ସମୟ ସେ ପରିବର୍ତ୍ତନ ହେଇଯାଇଛି ଏୟା ଆଉ ଆମର ଆଜି ଗୋଟେ ବା ମୁଁ ଯାଇପାରୁନି କଟକ ବାହାଘର ହେରିକା ଅଛି ସେଥିପାଇଁ ମୋର ଟିକେ
ଆଉ ଭାଇ କଣ କେମିତି ଆପଣଙ୍କର ଯୋଉ ପା ପାଠ ବିଷୟରେ ମତେ ଟିକେ କହିବେ କି ମୁଁ କେମିତି ଆଗକୁ କଣ କରିବି କଣ ନାହିଁ ଟିକେ ସେ ଉପରେ କହିବେ କି ମୋତେ।
ତମକୁ।
ପାଠ ପଢା ଉପରେ ହଁ ପାଠ ପଢା ଉପରେ। ଉପରେ କଣ କହିବି?
ଆମ। ତ ସେ ଯୋଗ୍ୟ ନାହିଁ ଯେ ମୁଁ ତମକୁ କୌଣସି ଉପଦେଶ ଦେବି ଯେହେତୁ ତମେ ଗୋଟେ ପଚାର ତ ମୁଁ କହିଦେଉଛି ବୁଝିଲେ। ତମେ। କିଛି ଗୋଟା ସରକାରୀ ଜବ ପାଇଁ ଗୋଟାଏ ବର୍ଷ କି ଦି ବର୍ଷ। ପୁରା ସଠିକ୍ ଭାବରେ। ହ ଚାକି ମାନେ ଚାକିରି ପାଇଁକା ପଢିଲେ। ମତେ ଲାଗୁଛି ଟିକେ ଭଲ ହବ ତମ ଲାଇଫ ରେ ବହୁତ ଜିନିଷ ଶିଖ ଜୀବନରେ ବହୁତ ଯିନିଷ ଶିଖ। ଦେଖିବାକୁ ମିଳିବ ତା ଫଳରେ ତମେ ଉପରକୁ ଯାଇପାରିବ।
ଯାଅ ଭାଇ ତୁମ ଠାରୁ ଏତ କଥା ଶୁଣିକି ମତେ ବହୁତ ଖୁସି ଲାଗିଲା।
ଆଉ ଭାଇ ଆଉ ଘରେ ସବୁ କେମିତି ଅଛନ୍ତି।
ହୁଁ
ହ୍ୟାଲୋ।
ହଁ ହଁ।
କହିଲି ଭାଇ ଘରେ ସବୁ କେମିତି ଅଛନ୍ତି।
ଘରେ ସବୁ ସଠିକ ଭାବରେ କାର୍ଯ୍ୟ ଚାଲିଛି।
ଭରେ ଆପଣ ଙ୍କୁ ଗୋଟେ କଥା ପଚାରିବି।
ହଁ।
ମାନେ ଆପଣ ସେ ଏତେ ବଡ ଲୋକ ହେଲେଣି ମାନେ ଆପଣଙ୍କ ଭଣି କିଛି ଚାଷ ବାସ। କି କିଛି ଏ ଚାଷ ବାସ ଚାଷ ବି କୋଉ ଚାଷ ଟା ଆପଣ କରିଆସେ। ମାନେ ଯେମିତି ତମେ ଜାଣିଛ ମୁଁ ଏଇ ଚାଷ ଟା କରିପାରିବି କୋଳଥ ଚାଷ କୋଳଥ। କୋଳଥ ଚାଷ ଟା କେମିତି କରାଯାଏ ମତେ ଟିକେ କହିବେ କି ଶୁଣେଇବି।
ଫାଷ୍ଟ ବ ବିଲରେ ହଳ କରିବାକୁ ପଡିବ ଆ ବୁଝିଲି। ହଳ କରିକି ତାପରେ ଯାଇକି ତାପରେ ଯୋଉ ହଳ ଯୋଉ ନହବ ସେଇଦିନ। କୋଳଥ ନେଇକି କିଛି ମ କିଛି। ମଞ୍ଜି ଥିବ ତାକୁ ଛିଞ୍ଚି ଦେବେ ଛିଞ୍ଚି ଦେବେ ପାଣି ହେରିକା ଦିଆ ହେଇଥିବ ବୁଝିଲେ। ପାଣି ଏକରିକା ଦିଆ ହେଇଥିଲେ ତାପରେ ହେଇଯିବ ଆଉ।
ହେଇଯିବ ମାନେ କଣ ଚ୍ଚାଣ କୁ ହେଇଯିବ।
ହଁ ମାନେ ମତେ ଆଉ ମୁଁ ବହୁତ ବର୍ଷ ଥଳେ ଚାଷ କରିଥିଲି। ତା ପ୍ରକ୍ରିୟା କ ତା କଣ ଭୁଲି ଗଲିଣି ଆମର ଟିକେ ଏକ ତ କୋଳଛ ଦଶ ବାର ବର୍ଷ ହେଲା ମୁଁ ଛାଡି ସାରିନି ସେଥିପାଇଁ ଆଉ ଏତେ ଅବଗତ ନାହିଁ।
ଅ ହଁ ଭାଇ ନାଇଁ ଆପଣ ବି ଯେତିକି କହିଛନ୍ତି ଠିକ ଅଛି ସେଠି କିଛି ନାହିଁ କୌଣସି। ସେଇ ଯୋଉ ବିଲ ଇଏ ହେଇକି ଯୋଉ ଯୋଉ ଇଏ ପଡିବ ଯୋଉ। ଦାନା ପଡିବ ତାପରେ ପଡି। କି ବର୍ଷା ଫର୍ଷା ଟିକେ ହେଲେ ନା ଖରାରେବି ସିଏ ହେଇଯାଏ କିଛି ନାହିଁ ଏତେ ବର୍ଷା ବି ଦରକାର ନାହିଁ। ଓଳଧ ପାଇଁ ତାପରେ ହେଇଯାଏ ଆଉ ନା ଆବଶ୍ୟକ ନାହିଁ। ଆଉ ଭାଇ ମୁଁ ଟିକେ ଯାଉଛି ବୋଉ ଡାକିଲାଣି ଖାଇବା ପାଇଁ। ହଉ।